ହଁ କୋଉଠି
ହଁ ଭାଇ ଏଇ ଛକ ରେ ବହିଛି।
ପଦାକୁ ଆସ।
ଆଜ୍ଞା ଭାଇ ଯାଉଛି। ହଁ ଭାଇ ଗଲି।
ଆଉ କଣ ଖବର ର ତମର କୁହ?
ହଁ ଭାଇ ଭଲ। ଆଉ ଆପଣଙ୍କର
ହଁ ଭାଇ, ଆମର ତ ସବୁ ଭଲ ଆଉ।
ଆଉ କଣ ଖାଇଛନ୍ତି?
ଆଉ ସକାଳେ, ସକାଳେ ତ ଆଉ ଉପମା ଡାଲମା। ଆଉ ଗାଧୁଆଳେ ଗାଧୁଆ ବେଳେ ତ ପଖାଳ, ଆଉ ଆମ ତ ଓଡିଆ, ଓଡିଆ ଘରର ପ୍ରିୟ ଖାଦ୍ୟ ପଖାଳ ଆଉ। ଆଉ ଏବେ ସନ୍ଧ୍ୟାବେଳେ ତ କିଛି ଖିଆ ହେଇନି ଆଉ।
ଓଡିଆ ସବୁଠେଇ ଓଡିଆ ସବୁଠି ବଢିଆ।
ବାସ, ବାସ ହଁ!
ଆଉ ଏବେ ଏବେ ଭାଇ କଣ କରୁଛନ୍ତି?
ଏବେ କିଛି ନାହିଁ ଟିକେ ପଳେଇ ଆସିଛି ତ ଏଇ ବୁଲିବା ପାଇଁ ତ ଟିକେ ବୁଲୁଛି ଆଉ। ବର୍ଷା ହେଇଥିଲା ତୁମ ଆଡେ?
ଆଜ୍ଞା ଭାଇ ବର୍ଷା ହେଇଥିଲା।
ଆଉ ହଁ! ଆମ ଆଡେ ବି ହେଇଥିଲା ଆପଣ ଆପଣଙ୍କ ଘର ଆଡ଼େ ଏ ଆପଣ ଆମ ଘର ଆଡ଼େ କେବେ ଆସୁନାହାନ୍ତି।
ଆଜ୍ଞା ଭାଇ ଯିବାର ଅଛି ଠାକୁରଙ୍କ ପାଖକୁ ତିନି ଠାକୁରଙ୍କୁ ଦେଖା କରିଦେଇକି ଆପଣଙ୍କ ପାଖକୁ ଯିମି।
ଆଚ୍ଛା, ଆଚ୍ଛା, ଆଚ୍ଛା ଆପଣଙ୍କର କି ଜମି ବାଡ଼ି ଅଛି କି?
ନାଇଁ ଭାଇ ଜମିବାଡି କିଛି ନାହିଁ। ସେଇ ଭାଇ ବେପାର କରିବୁ ଆଉ
ହଉ ହଉ ଆ ତାପ
ସେ ଦେଖିଲି ପ୍ଲାନ୍ ଅଛି ଖାଇବେ ଆପଣ।
ରାତିରେ ତ ସିଏ ଘରେ କଣ ରୋଷେଇ କରିଛନ୍ତି ତ, ମୁଁ ଜାଣିନି। ଆଉ ଯା ଯାହା ଦେବେ ଖାଇଦବା ଆଉ
ହ ଆଉ କଣ ନି ନିଜର ବି ପରିସ୍ଥିତି ଦେଖିବାକୁ ପଡିବ।
ବାସ ବାସ ନିଜର ପରିସ୍ଥିତି ଅଛି ନିଜର ପରିସ୍ଥିତି ଦେଖିବାକୁ ପଡିବ ଆଉ ବିଭିନ୍ନ ପ୍ରକାର ଅଛି ମାନେ ସବୁଆଡ଼କୁ ଦେଖିବାକୁ ପଡ଼ିବ ନା ଆଉ ଖାଲି ସବୁ ବାସ୍ ଆଉ ଗୋଟେ ଆଡକୁ ଦେଖିଲେ କେମିତି ହବ ହ ବନିନା
ଆଉ ସଖାଳୁ କୁଆଡେ ବୁଲିବାକୁ ଯାଇଥିଲେ?
ସକାଳୁ ନା ବର୍ଷା ହଉଥିଲା ଯାଇନି। ଆଉ ତୁମ କଥା ଟିକେ କୁଅନ୍ତୁ?
ମୋର ଭାଇ ଭଲ ସବୁ ଦେହ।
ସକାଳେ କଣ ଖାଇଲେ କେତବେଳେ ଉଠିଲେ?
ସକାଳେ ଭାଇ ଉଠିଲୁ ସାତୁଟାରେ ତା ପରେ ଦାନ୍ତ ଘସିକି ଲାଟିନ୍ ଟିକେ ଯାଇଥିଲୁ ଲାଟିନ୍ ଯାଇକି ତାପରେ ଗାଧେଇ ପାଧେଇ ଖାଇକି ରୁ ଗଲୁ ବ ଯୋଉ ଆମ ସେଇ ପାଖେରେ ଜଳିଖିଆ ଦୋକାନ ଅଛି ବନ୍ଧରେ
ହଁ।
ଗଲୁ ଜଳିଖିଆ ଖାଇଲୁ। ଖାଇକି ଆସିକି ଟିକେ କାମ କରିବାକୁ ଗଲୁ।
ଆଚ୍ଛା।
କାମ ଏଇ କାମ ଆମର ଜଗନ୍ନାଥଙ୍କ ମୂର୍ତ୍ତି ପାଇଁ ଯୋଉ ପଗଡି ତିଆରି ହଉଚି ଆମେ କାମ କରିବାକୁ କରୁଚୁ। ଆମେ ନିଜେ।
ଆଚ୍ଛା ହଁ।
କାମ କରୁଚୁ ତାପରେ ମାନେ ମାଲିକ ଅଣ୍ଡରେ ଆମେ କାମ କରୁଚୁ।
ହଁ।
ତାପରେ ନିଜେ ବରଙ୍ଗ ମାଲିକ କହିବେ ଏଠିକି ଯା ସେଠିକି ଯା ଦୁନିଆ କାମ ନିଜେ ତୋଲେଇ ପାଇଲେ ବି ହେଲା କାମ ନହେଲେ ଜଣେ ଖାଲି କାମ ଦେଇଦେଲେ ନିଜେ କରିବାକୁ ବି ପଡିବ ପଇସା ପାଇଁ।
ହଁ ହଁ ସେଟା ଆଉ ସେଇଟା କଣ କେମିତି ରେଡ଼ ପ-ଗୋଟାକ ଗୋଟାକ କେତେ ଟଙ୍କା କଣ କରିଦେଲେ ପାଉଚ କେ ତେ ସମୟ ଲାଗୁଚି?
ମାନେ ମିନିୟମ ଗୋଟେ କାଳିଆ ବଳିଆ ସୁଭଦ୍ରା ତିନିଟା ଗୋଟେ ସେଟେ।
ଆଜ୍ଞା।
ଆମେ ନିଜେ ତିଆରି କରିଚୁ ଗୋଟେ ସେଇଟ ଦମୁ ମିନିମମ୍ କେତେ ଦଶ ଟଙ୍କା ନା ପନ୍ଦର ଟଙ୍କା ପାଇମୁଁ।
ଆଚ୍ଛା ଆଛା ଦିନକୁ ଦିନକୁ କେତେଟାଭଳିଆ ବନଉଚ?
ଦିନଟେ ମିନିୟମ ଚାଳିଶଟା ସେଟ୍ ପଚାଶଟା ସେଟ୍ ନିୟମ ଆମେ ତିଆରି କରୁଚୁ ନିଜେ।
ଆଚ୍ଛା।
ତାପରେ ସେ ବଡ ଭାଇ ଅଛନ୍ତି ଆସିକି ହେଲ୍ପ କରନ୍ତି ଟିକେ ଟିକେ
ହଁ ଆରେ ହଁ ଆକ୍ଚୋଲି କହିବାକୁ ଗଲେ ଅଁ ଯୋଉ ଜଗନ୍ନାଥ ପଗଡ଼ି ଯୋଉ ଆପଣ କହୁଚନ୍ତି ତ ସେଇ ସେ ପଗଡି ଟା ଆକ୍ଚୋଲି ଦେଖିବାକୁ ଗଲେ ଟିକେ କଷ୍ଟ ମାନେ କଷ୍ଟ ଟାଇପ ର ରହୁଛି ଆ କଣ ପାଇଁ କହୁଛି କହିଲ ତ ସେଇଟା ଦେଖିଲି ତ ଆଜି ଯୋଉ ଇଏ ପାଇଁ ଆମର ଗୁଣ୍ଡିଚା ହଉଚି ଆଗୁକୁ। ତ ସେଇ ଗୁଣ୍ଡିଚା ମୁଁ କହିଲି ଗୁଣ୍ଡିଚା ହଉଛି ଆଗକୁ ଆମର ପଡ଼ିବ ଗୁଣ୍ଡିଚା ପଡ଼ିବ। ତ ସେଇ ଗୁ ଗୁଣ୍ଡିଚାରେ ଜଗନ୍ନାଥଙ୍କ ପଗଡ଼ି ଦରକାର। ତ ସେଇ ପଗଡ଼ିଟା ଆଜି ଯାଇଥିଲି କିଣିବା ପାଇଁ।
ଆଜ୍ଞା କେତେ କଣ ରେଟ୍ କହିଲେ ଆପଣଙ୍କୁ?
ସିଏ ଟିକେ ଦୋକାନରେ ଟିକେ କହିଲେ ଅଢେଇଶହ ଟଙ୍କା।
ଆମ ପାଖକୁ ଭାଇ ଆସିଥାନ୍ତ କମ ରେଟ ରେ ପାଇଥାନ୍ତେ ଆପଣ ଦୋକାନ କୁ ପଳେଇଲେ।
ଆଉ ମୁଁ କଣ ଜାଣିଛି ଆପଣ ବିକୁଛନ୍ତି ବୋଲି। ଏବେ ଏମତି ସମ୍ପର୍କ ଦୃଷ୍ଟି। ଦେଖା ହେଲା ନା ଆଉ ଆପଣଙ୍କର ଅଛି। ଅଛି ବୋଲି ଆଉ ଏଇଆ ହେଉଛି କଥା ଆଉ ଆଉ ଆଜି ସକାଳେ।
ଦରକାର ପଇଲେ ବରଂ ଆପଣ ଆମକୁ କହିବେ ଆମେ ଆପଣଙ୍କୁ ଦମୁଁ ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ। ଆଉ ଆପଣଙ୍କ ଆଡ଼େ ଚାଷ ବାସ ହେଲାଣି ନାଇଁ।
ହଁ ଚାଷ ବାଷ ହେଇଛି ବର୍ଷା ତ ଆପଣ ଦେଖୁଛନ୍ତି ଆପଣ ଆଡେ ହଉଛି ଆମ ଆଡେ ବି ହଉଛି।
ଆଜ୍ଞା।
ଆଉ କଣ ଭାଇ ଚାଷୀ ମାନେ ଯାଉଛନ୍ତି ଖଟୁଛନ୍ତି ପାଣି ହେଇଯାଉଛି।
ଆଜ୍ଞା। ଆଉ ଗୋଟେ କଥା ହେଉଛି। ଆଉ ଗୋଟେ କଥା ହେଉଛି ଦେଖ। ଅ ଆମେ ହଉଛୁ। ଓ ମାନେ ଚାଷୀ ବା ଚାଷୀ ଭାଇଙ୍କ ଉପରେ ନିର୍ଭର ବୁଝିଲେ କି।
ଆଜ୍ଞା।
ମାନେ ବର୍ଷା ଯଦି ନହେଲା ମରୁଡ଼ି ପରିସ୍ଥିତି ଯଦି ହେଲା। ତ ଚାଷୀ ଭାଇ ମାନେ ହଇରାଣ ହେବେ। ତା ସହିତ ଆମେ ମାନେ ବି ହଇରାଣ ହବା ହବା କି ନାଇ।
ନିଶ୍ଚିତ ହବା କାରଣ ଆମେ ତାଙ୍କ ପାଇଁ ହିଁ ଖାଉଛନ୍ତି। ଇଏ କରିକି ଦଉଛନ୍ତି ଆମେ ତାଙ୍କ ପାଇଁ ଖାଉଛନ୍ତି ନହେଲେ ଆମେ କୋଉଠୁ ଖାଆନ୍ତେ।
ହଁ ବାସ୍ ଆମେ ଏମିତି ବି ଠାକୁରଙ୍କୁ ଡାକିବା କିି। ମାନେ ସେ ସବୁ ପରିସ୍ଥିତି ନ ହଉ ବୁଝିପାରିଲେ ସେ ସବୁ ପରିସ୍ଥିତି। ସ୍ଥିତି ନ ହଉ। ତ ଯଦି ହବ ମାନେ ସମସ୍ତଙ୍କର ଲସ୍ ହେବ ଚାଷୀ ଭାଇ ମାନଙ୍କର ଲସ୍। ତ ଆମର ଲସ୍। ମାନେ ଛୋଟ ଛୋଟ କୀଟ ପତଙ୍ଗ ଠାରୁ ଆରମ୍ଭ କରି। ବଡ଼ ବଡ଼ ପଶୁପକ୍ଷୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଲସ୍ ହେବ।
ଆଜ୍ଞା ଭାଇ କିନ୍ତୁ କହିବାକୁ। କିନ୍ତୁ ଭାଇ କହିବାକୁ ଗଲେ ବର୍ଷା ଯୋଉ ହଉଛି। କି ବିଲରେ ଖଟେ ଚାଷୀ ମାନେ କି କଣ ନୂଆ ପରିବା ଲଗଉଥିବେ ଯଦି ବର୍ଷା ହେଇଗଲା ତାହେଲେ ଲାଭ ଭାଇ। କଣ ହବ ଯେତେ ବର୍ଷାରେ କିବା ଗଛ ଟା ଲଗେଇ। ଉପୁଡିଗଲା। କି ପାଣି ଅଧିକ ହେଇ ପଚିଗଲା କି କଣ ହେଇଗଲା। ତାହେଲେ ଅସୁବିଧା ତ ହବ ଯେମିତିହେଲେ।
ହଁ ଅଭିିଅସଲି ହେବ। କାରଣ ଦେଖ ମୁଁ କହୁଛି ମାନେ ଶୀତ। ଶୀତ ଦିନେ ଯୋଉ ଫସଲ ଲାଗିବା କଥା ବର୍ଷା ଦିନ ସେଟା ଆଦୌ ଲଗେଇବା କଥା। କଥା ନୁହଁ ଲଗେଇବା କଥା କି। ନୁହଁ। ତ ଆମର ଯଦି ଦେଖିବା ତ ଆମ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ। ତ ବର୍ଷା ଦିନେ ସାରୁ ଲଗାହବ ତ ଧାନ ବୁଣା ହବ ଧାନ। ଧାନ ବୁଣା ହବ ତ ଏଇ ସବୁ କାମ ଆମ ଏପଟେ ଉପକୂଳ ଅଞ୍ଚଳରେ ହବ। ବର୍ଷା। ବର୍ଷାଦିନିଆଁ ତ। ହଁ ତ ଯଦି ଶୀତଦିନେ ଆମେ ଏଇ ଦେଇ କରିବା ତ ସେସବୁ ପାଇଁ। ପାଣି ଦରକାର ପାଣିର ସମସ୍ୟା ଶୀତ ଦିନ ପାଇଁ ତମେ ଜାଣିଛ।
ଆଜ୍ଞା।
ଆ ସେଟା ହେଇପାରିବ କି ହେଇପାରିବନି ଆ। ହେଇପାରିବନି ତ ସେଇଟା ହଉଛି ପ୍ରୋବ୍ଲେମ ହବ। ତେଣୁ କରି ଆମର। ମାନେ ସେ ଯେଉଁ ଅନୁସାରେ ସେଇଭଳିଆ ଆମର ଚାଷ ବାସ କରିବା। ଉଚିତ।
ଉଚିତ।
ବାସ୍।
ଆଉ ଭାଇ ଆପଣ ଯୋଉ ପୁରୀ ବୁଲିବାକୁ ଯାଇଛନ୍ତି ନା ଯିବେ?
ନା ଗୁଣ୍ଡିଚାରେ ତ କଣ ଭିଡ ହଉଛି ଦେଖିବା। କଣ ହଉଛି ଦେଖ ସୁନାବେସ ବେଳକୁ ଯିବା ଆଉ, ପ୍ଲାନିଂ ତ ଅଛି କଣ ହଉଛି ଦେଖିବା। ଯଦି ବି ବର୍ଷା ନ ହୁଏ ଦେଖିବା ଚେଷ୍ଟା କରିବା ଯିବା ପାଇଁ ଆଉ। ଆପଣ କେବେ ଯାଇଛନ୍ତି?
ହଁ ଭାଇ ମୁଁ ଏଇ ଯାଇଥିଲି ଜଷ୍ଟ ଦି ମାସେ ପୂର୍ବରୁ ହବ। କମ ଲୋକ ହେଇଥିଲେ କିନ୍ତୁ ସେଠି ଭଲ ପରିବେଶ ଅଛି ଖାଇବା ପିଇବା ସବୁ ଭାଇ ସ ପାଣି ବି ନିଜେ ଦଉଛନ୍ତି, ଆଉ ଏତେ ଲୋକଙ୍କୁ ବି ଛାଡ଼ନାହାନ୍ତି, ଅଳ୍ପ ଅଳ୍ପ କରିକି ଛାଡୁଛନ୍ତି, ମାନେ ଲୋକ କେମିତି ସୁବିଧାରେ ଚଳିବେ। କେମିତି କିଛି କାହାର କ୍ଷତି ନ ହଉ ସେଇ ହିସାବ ରେ ଛାଡୁଛନ୍ତି ଭିତୁରୁକୁ।
ଆଜ୍ଞା, ନା ନାଇଁ ଆପଣ ଆପଣ ବୋଧେ ସଂଗଠନରେ ଅଛନ୍ତି ନା କଣ?
ଆଜ୍ଞା, ଭାଇ ଆମେ ସଂଗଠନରେ ଅଛୁ ଯୋଉ ଆର୍ ଏସ୍ ଏସ୍ ଆରେ ଶେଷ ଭାଇ ରାଷ୍ଟ୍ର ସଂସଦ ସଂଗଠନ।
ଆଚ୍ଛା ଆଚ୍ଛା, ହଁ ମୁଁ ଶୁଣିଛି ଶୁଣିଛି।
ଆଜ୍ଞା, ଆମେ ଭାଇ ସେଇଥିରେ ଅ
ଅହଁ ଅ ନାଇ ଆମେ ଶୁଣିଛି ଶୁଣିଛି କିଛି ନାହିଁ ଭଲ ଭଲ ସେ ସବୁ କାମ କଲେ ଭଲ।
ମୁଁ କଆଡେ ଶୁଣିବାକୁ ପାଇଲି ଭାଇ ପୁରୀରେ ଏ ବର୍ଷ ସ୍ନାନ ପୂର୍ଣ୍ଣିମା ଯୋଉ ଗଲା ହେଇଥିବ କାଲି ନା ପରଦିନ ଏଇଥିରେ ଅଧିକ ଲୋକ ହେଇଥିଲେ, ପାଞ୍ଚ ଲକ୍ଷ, ଛଅ ଲକ୍ଷ ଲୋକ।
ଏ, ହଁ ହଁ ଠିକ୍ ଠିକ ଆପଣ ଯେଉଟା ଶୁଣିଛନ୍ତି ସେଇଟା ଠିକ୍, କାରଣ ଆଜିକାଲିକା ଆଜିକାଲିକା ସମୟରେ ତ ଏଇ ଯୁଗକୁ ଏଇ ଯୁଗ ଦେଖ ଯୁଗ କଥା ଦେଖ ଆଉ ଯଦି ଆମ ଜେଜେବାପାଙ୍କ ବାପାଙ୍କ ଅମଳକୁ ଯଦି ଯିବା ତ ସେ ଟାଇମ ରେ ଏତେ ଲୋକ ହଉନଥିଲେ, ବର୍ତ୍ତମାନ ଏତେ ଲୋକ କଣ ପାଇଁ ହଉଛନ୍ତି ନା ବର୍ତ୍ତମାନ ହଉଛି ଆ ମାନେ
ଆଜ୍ଞା, ।
ଜନଗଣନା ନା ଜନସଂଖ୍ୟା ଅଧିକ? ଭାରତରେ ଭାରତରେ ଜନସଂଖ୍ୟା ଅଧିକ, ତେଣୁକରି ତେଣୁକରି ସର୍ବଭାରତୀୟ ସ୍ତରରେ ଜନସଂଖ୍ୟା ଅଧିକ ଥିବାରୁ ଏକ ନମ୍ବର ମାନେ ଆମର ଯଦି ଦେଖିବା ଶିଖେ ତ୍ର ଧାମ, ସେଇଠିକି ଲୋକମାନେ ଆସନ୍ତି।
ଆଜ୍ଞା କିନ୍ତୁ ଆମର ର ଆମର ମୁଖ୍ୟ ଅଛି ରଥଯାତ୍ରାରେ ଆମେ ଭାବିଛୁ ବିମୁଁ ଗଲିକି ରଥ ଟଣା ରେ ଜିମୁ।
ଆଚ୍ଛା।
କିନ୍ତୁ ଏ ଯୋଉ ଲୋକମାନେେ ଅଛନ୍ତି କି ସିକ୍ୟୁରିଟି ଗାର୍ଡ କି କି କିନି ସୁରିକ୍ଷା ଲୋକଙ୍କୁ ସୁରକ୍ଷା ଦବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ତ ହେଇ ସେଟା ତ ମେନ ହେଇପାରୁନି କିନ୍ତୁ ସେଟା ଲୋକ ବୁଝିଲେ ସିନା ଏତେ ଭିଡରେ ମୁ ଆମେ ଯଦି ସୁରକ୍ଷା ଦମୁ ଲୋକଙ୍କୁ, ତାହେଲେ ମେନ୍ ଟେନ କରିକି ଲୋକଙ୍କୁ ଦମୁ।
ହଁ, ନାଇଁ ଆପଣ ଗୋଟେ କହୁଛନ୍ତି ଏଟା ସତ ପୁରା ନିରାଟ ସତ୍ୟ ଯେ
କିନ୍ତୁ ତା ଦ୍ଵାରା ଲୋକଙ୍କ ସୁରକ୍ଷା ବି ପାଉନାହାନ୍ତି ଦଳା ଚକୁଡ଼ା ହଉଛନ୍ତି। ପାଣି ବି କେତେ ଲୋକ ପାଉନାହାନ୍ତି। କଣ କରିବା କହୁନୁ ସେ କଥା ବୁଝିବାକୁ ପଡିବ।
ନାଇଁ ନାଇଁ ନାଇଁ ନାଇଁ ଆପଣ ଯେଉଁଟା କହୁଛନ୍ତି ସେଇଟା ସତ। କୌଣସି ଯୋଉ ଗଟେ କାମ ବି କରୁଚନ୍ତି। ସେଟା ବି ମତେ ଠିକ୍ ଲାଗୁଚି। ଅ କରଣ ଦେଖ। ଆମର ଯେ ଲୋକ ମାନେ ପୁରା ପ୍ରବଳ ଲୋକ ଗୋଟେ ଜାଗାରେ ସମାଗମ ହେବେ। ହେବେନା ତ ସେଇ ଟାଇମରେ ଏପୁରା- - ଉଁ ପୁରା ଅଲଗା ଟାଇପ ର ମାନେ ସେ ପରିବେଶଟା ଥିବ। ମାନେ କିଏ ବେହସ ହେଇଗଲା ତ କିଏ ମାନେ ବିଭିନ୍ନ ପ୍ରକାର ଇଏ।
ସେଇ ଆପ ଆପଣ ଭାଇ ଯୋଉ କହିଲେ ବେହଶ ହେଇଗଲେ ସେଇ ସମୟରେ ଜଣେ- - ସୁରକ୍ଷା ଗାର୍ଡ କି କିମ୍ବା ପୋଲିସ କି କି ପାଖରେ ଥିବା ଦରକାର ନା ସେ ସମୟ ଯଦି ପା- - ଖରେ ଜଣେ ଲୋକ ନଥିବ ତାହେଲେ ତାଙ୍କ ନିଜ ସୁରକ୍ଷା ସେ ନିଜେ କରିପାରିବେନି ତା - - ତାଙ୍କୁ ସୁରକ୍ଷା କରିବ କି?
ନା ନା ଯଉଟା କହୁଚନ୍ତି ଆପଣ ନିଶ୍ଚିନ୍ତ ଦେ କିନ୍ତୁ ଆଉ ଗୋଟେ କଥା ଦେଖିବାକୁ ଗଲେ ପୁରୀରେ ମା ଉଁ ପ୍ରବଳ ଲୋକ - - ହେବେ ଯଦି ବି ଲୋକ ହେବେ କ ଲୋକ ଯଦି ଅଧିକ ହେବେ। ତ କେତେ ଏମିତି ସିକ୍ୟୁରିଟି ଗାର୍ଡ଼ ଆସିଲେ - - ତା ଲୋକଙ୍କୁ ମିଉଁ ଉଁ ଯେଉଁ ମ୍ୟାନେଜ କରିବେ ମାନେ ଏଁ କରିପାରିବେ କି? ମାନେ ଆମେ ଯଦି ଚାହିଁବା କିଛି କିଛି ମାତ୍ରରେ କରିପାରିବା ବୁଝିପାରିଲେ କି? ମାନେ ଏଇଠି ଯଦି ଦଶ ଲକ୍ଷ ଲୋକ। ନା ସରି ଏଠି ଯଦି କୋଟିଏ ଲୋକ ହେଲେ ତ ସେଠି ଦଶ ଲକ୍ଷ ପୋଲିସ ପହଞ୍ଚିଲେ ସେଇଟା ଗୋଟେ ସୁନ୍ଦର ଲାଗିବ। ଆଉ ଯଦି ବାସ୍ ଯଦି ଦଶ ଲକ୍ଷ ଲୋକ ହେଲେ ତ ଦଶ ଲକ୍ଷ ପୋଲିସ ଯଦି ସେଇଠି ଯଦି ଉପ ଉପସ୍ଥିତ ରହିବେ ତ ସେଇଟା ଟିକିେ ଅଡ଼୍ ଲାଗିବ ନା। ଭଲ ଗୋଟେ ପଟେ ଦେଖିଲେ ଗୋଟେ ପଟେ ଦେଖିଲେ ଭଲ କିଛି ନାହିଁ?
ଆମର ତ ଭାଇ ଏବେ ସୁବିଧା ଶୁଣନ୍ତୁ ସୁବିଧା କରିଦେଇଛନ୍ତି ପୁରୀରେ ମାନେ ଲୋକ ଯେ- - ଏ ଖରା ହଉଚି ଛିଡା ହଉଚନ୍ତି ମିନିୟମ ଆଠ ଘଣ୍ଟା ସାତ ତଣ୍ଟା ଛିଡା ହଉଛନ୍ତି ପଦାରେ କାରଣ ଠାକୁରଙ୍କୁ ଦେଖିଆକୁ।
ହଁ
ସେଟା ଅଚନ୍ତି ମାନେ ଗରମରେ ସେ ଲୋକ କେମିତି ରହିବେ ତା ବି ସୁରକ୍ଷା ବି ମାନେ ତାଙ୍କୁ ସୁବିଧା ବି ଦିଆହେଇଚି ଯେ ପାଣି ଆମର ଅଛି ଗୋଟେ ପ୍ରେ ପାଣି। ହଉଚି ତାଙ୍କ ଉପରେ ମାନେ ଯେମିତି ଲୋକ ଖରାରେ କି ଏତେ ଖରାରେ କିଛି ନ ହୁଅନ୍ତୁ।
ହୁଁ
ଆରା ମାନେ କେମିତି ନିଜ ସୁବିଧାରେ ସିଏ ରୁହନ୍ତୁ। ଅନୁଭବ କଲନ୍ତି ଯେ ହଁ ଆମେ ଠାକୁରଙ୍କ ଜାଗାକୁ ଆଇଚୁ କିଛି ଦେଖିବାକୁ କିଛି ଶିଖିବାକୁ।
ହଁ ହଁ ଯୋଉଟା କହୁଛ ଠିକ୍ ଠିକ୍।
ନିଜର ପରମ୍ପରା ଅନୁଭୂତି କି ଦେଖିବାକୁ ଆମେ ଆସିଚୁ।
ବାସ୍ ବାସ୍ ହଁ।
ଆଜ୍ଞା ଭାଇ। ଆଉ ଆପଣ ଏବେ କଣ କରୁଚନ୍ତି ନା କଣ କରିଆକୁ ଚାହୁଁଚନ୍ତି।
ଏବେ କଣ ଏ ଟିକେ ଆସିଥିଲି ତ ବୁଲିବା ପାଇଁ ତ- - ଯିବି ଆଉ। ଘରୁ ଘରୁକୁ ଟିକେଏ ଫେରିବି ଆଉ।
ଆପଣ ଭାଇ ବାହାରେ ଅଛନ୍ତି ବୋଧେ।
ହଁ ବାହାରେ ଅଛି ବର୍ଷା ବି ପକଉଚି ବୁନ୍ଦେ ବୁନ୍ଦେ। ଲଘୁଚାପ ଲଘୁଚାପ୍ - - ହଁ ହେଇଚି ହଉଚି ମୁନ୍ଦେ ମୁୁନ୍ଦେ ପକଉଚି ଆଉ।
ଆମର ଭାଇ ଏପର୍ଯ୍ୟ ତ ଉଠେଇଛିି ହେବାର ସମ୍ଭାବନା ଅଛି। କିନ୍ତୁ ରାତି ନା କହି ହଉନି ହବ କି ନହବ?
ଓ ହ
ଆଜ୍ଞା ଆଉ ଆପଣ କେବେ କଣ ପଢୁଛନ୍ତି କୋଉଥିରେ, ନା ପଢିବେ ଆଉ ପଢିବେନି?